ହ୍ୟାଲୋ, ଆଜ୍ଞା ମ୍ୟାଡାମ୍ ଶୁଭିଲା। ଜ୍ଞା, ଆଜ୍ଞା। ନାଇଁ ବସିଥିଲି ଟିକେ ଆଉ ସନ୍ଧ୍ୟା ବେଳ। ସନ୍ଧ୍ୟା ବେଳ ଆଜି ଗରମ ଭାରି ହଉଛି ତ ଟିକେ ବାହାରେ ବସିଥିଲି ଆଉ। ଆଜ୍ଞା।
ହଁ ଆଜି ଭନ ମୋ ମ୍ୟାଡାମ୍ ତିନ ଚାର ଦିନ ହେଲାଣି
ଥିଲୁ, ହଁ, ହଁ।
ଏପର୍ଯ୍ୟନ୍ତ ତିନି ଚାରି ଦିନ ହେଲାଣି ଯୋଉ ଗୁଳୁ ଗୁଳି ହଉନି କି। ସେଇ ଗୁଳୁ ଗୁଳୁ ସକାଶେ ଏ ଆକ୍ଚୁଲି ବେଶୀ ମୌସୁମୀ ଆସିବା କଥା, ଏପନ୍ତ ମୌସୀଆ ମୋସୁମୀ ଆସିନି। ବର୍ଷା ବି ନାହିଁ। ତ ସେଥିପାଇଁ ବହୁତ ଗୁଳୁଗୁଳି ହଉଛି। ଆଉ ତାପରେ ଏବେ କେବେ ଠାକୁର ବି ଅଣସର ଘର ରହିବେ ନା। ଆହୁରି ଗୁଳୁଗୁଳି ହବ।
ଏଇ ସ୍ନାନ ପୂର୍ଣ୍ଣିମା ପରେ ଗାଧେଇକିରି ଯୋଉ ରହିବେ ଏ
ଦେବସ୍ନାନ ପୂର୍ଣ୍ଣିମା ପରେ, ହଁ ଆଉ କଣ କରି ହବ। ମ୍ୟାଡ଼ାମ୍ ତ ମୋତେ କହିବେ ଆପଣ ପୁଅ କୁ କଣ ସବୁ ଟିଫିନ୍ ଦିଅନ୍ତି ସଖାଳେ କରିକିନା? ମାନେ ଏଇ ଯୋଉ ସଖାଳୁ ଉଠିକିନା ଚଟପଟ୍ ରେ ଟେଷ୍ଟି ପିଲା ରାଜି ହେବେ କଣ ସବୁ କରନେ ଦିଅନ୍ତି?
ତାକୁ ଆଗରୁ ଦଉଥିଲି ଟିକେ ଆଳୁ ପରଟା, ଯୋଉଟା କି ମୁଁ ଆଳୁ ସି ସିଜେଇକି ରଖିଥାଏ। ଆଉ ଅଟା ଚକଡିକି ରଖିଥାଏ ରାତିରେ।
ହୁଁ, ହୁଁ।
କାହିଁକିନା ମୋତେ ଉ, ସକାଳୁ ଉଠିଲେ ଟିକେ ଉଠିବାରେ ମୋର ଅ, ଡେ ଇଏ ହୁଏ। ଅହଳ ମୁଁ ଟିକେ ଅଳସୁଆ ଭଳିଆ ହୁଏ। ଉଠି ପାରେନି। ତାପରେ ସେ ଜଲଦି ଯୋଉ ସେ ଯାଏ ମତତେ ଆଉ ଟିକେ କଷ୍ଟ ହୁଏ। ତାପରେ ସିଏ ତାର କ୍ଲାସ୍ ସିନା ସେଭେନ୍ ଥାଟି ରେ କିନ୍ତୁ ସେ ଯାଏ ଛଅଟାରେ। ତା ଟାଏ ସ୍କୁଲ୍ ଟା ଟିକେ ଡିସଟାନ୍ସ ଯେ ଦୂର ହଁ ଦୂର ଟିକେ ଯେମିତି ଗାଡି ପୁରା ଫାଷ୍ଟ ଆକୁ ଏଇ ପିଲାକୁ ହିଁ ଏଇ ଷ୍ଟପେଜ୍ ରୁ ଫାଷ୍ଟ ନିଏ। ତ ତାପରେ ବୁଲି ବୁଲିକି ସେ ଯାଏ। ହଁ ତ ସେ ଥିପାଇଁ ତାକୁ ମୁଁ ମାନେ ଆ, ରାତିରୁ ପ୍ରିପେୟାର୍ କରିଥାଏ ତାର। ଆଳୁ ସିଜେଇ ଦେଇ ଥାଏ। ଅଟା ଚକଡିକି ରଖିଦେଇଥାଏ। ଆଳୁ ପରଟା ନହେଲେ ତାର ସବୁଠୁ ଫେବରାଇଟୂ ପନିର୍ ପରଟା। ପନିର୍ କୁ ପୁର ଦେଇଦେଲି ମସଲା ଗୁଣ୍ଡ ହେରିକା ପକେଇକି ଗ୍ରେଟ୍ କରିକି ଅ, ସେଇଟା। ପରଟା କରିଦେଲେ ତାକୁ ସେଇଟା ଲାଗେକି ଏଇଟା ପିଜା।
ଓ ହଁ।
ସେଇଆ ତାକୁ ପିଜା ଭଳିଆ ବି ମୁଁ କାଟିଦିଏ। ପନିର୍ ଟିକେ ଭଲ କି ଦେଇକି ଗୋ ଟେ ପରଟା କରଦେଇ ତାକୁ ପିଜା ଭଳିଆ କାଟିଦେଲେ ସେ କହିବ ହଁ ଏଟା ସମା ସସ୍ ଲଗେଇକି ଖାଇବା ପାଇଁ ଏଟା ହେଲା ପିଜା। ତ ସେଇଟା ନହେଲେ ଆଳୁ ପରଟା। ଆଉ ନଲେ ମୁଁ ତାକୁ କଣ କରେ ନା ଉପୁମା ଦିଏ।
ଉପୁମା ହଁ। ହାଲୋ।
ଆଜ୍ଞା।
ଶୁବୁଚି ମ୍ୟାଡ଼ାମ୍ ହଁ କୁହନ୍ତୁ। ହୁଁ, ହୁଁ ଶୁବୁଛୁ କୁହନ୍ତୁ।
ପିଆଜ, ଟମାଟ ଅଦା ଟିକେ ପକେଇ ଦେଇକି ଆଉ ମ୍ୟାଗି ର ଯୋଉ ମସଲା ଟା, ସେ ମସଲା ଟା ପକେଇ ଦେଇକି ଅଳ୍ପ ଟିକେ ମ୍ୟାଗି ପକେଇଦେବି। ଆ ତା ସାଙ୍ଗରେ ସୁଜି, ମାନେ ଅଳ୍ପ ଟିକେ ସୁଜି ଅଳ୍ପ ଟିକେ ମେ
ଓ ହୋ, ହଁ।
ସେଇଟାକୁ ସିଏ କାଇଁ ତାର ପସନ୍ଦ ଆସେ ତାକୁ ବାସ୍ନା ହୁଏ ଭଲ ଲାଗେ। ସେଇଟା ସେ ଖାଏ। ଆଉ ଆ, ଖାଲି ଉପମା ଖା ଖାଏ ଘରେ ନାଇଁ ଉପୁମା ଘରେ ହେଲେ ତା ସାଙ୍ଗରେ ଦହି ପ କିଇକି ଖାଇବ ନହେଲେ ମିକ୍ସଚର ଟିକେ ଦହି ଟିକେ ପକେଇକି ଖାଇବ। ଚଟନୀ ଯଦି କିଛି ବି ହେଇଥିବ ବି ଦେଲେ ଖାଇବ। ବାଦାପ ଚଟଣିି ହେଲା। ଆଁ ନଡିଆ ଚଟଣିି ହେଲା
ହୁଁ।
ଘରେ କିନ୍ତୁ ସେଟାକୁ ସେ ଘରେ ଥିବା ଦିନ ଭଲପାଏ ଖାଇବା ପାଇଁ। ଉପମାରେ। ଆଉ ଗୁ ସ୍କୁଲ କୁ ଗଲେ ଉପୁମା ଟା ଟିକେ ଶୁଖି ଯାଇଥାଏ ଥଣ୍ଡା ହେଇଯାଇଥାଏ। ତ ସିଏ କୁହେ କି ମତେ ଟିକେ ମ୍ୟାଗି ଉପୁମାଟା ଦେଲେ ବାସ୍ନା ହୋଉଥିବ ମୁଁ ଖାଇଦେବି।
ମ୍ୟାଗି ଉପୁମା କେମିତି ବନ?
ମାନେ ସେଇ ମ୍ୟାଗି ମିଶିଥିବ ଟିକେ ଆଉ ସୁଜି ଟିକେ ମିଶିଥିବ।
ଓହୋ ହୋ ହୋ। ଏଇଟା କେମିତି କରନ୍ତି?
ଏଇଟା ଭଲ କରେ ମୁଁ ତାକୁ ସେଇ ଯେମିତି ପ୍ରୋସେସ୍ ଆପଣ ଉପୁମା କରନ୍ତି। ପିଆଜ ଭାଜିଲେ ଲଙ୍କା ପକେଇଲେ ଅଦା ପ କେଲେ ଟମାଟ ପକେଇଲେ ଭୃଷଙ୍ଗ ପତ୍ର ପକେଇଲେ। ସବୁ ପକେଇଦେବେ ପାଣି ଯେମିତି ଦେଲେ ଉଁ ସୁଜିକି ତ ଭାଜିକି ରଖିଥିବେ। ପାଣି ଦେଲେ ହେଟୁ ଟିକେ ସମୟ ପାଣି ଯେମିତି ଫୁ ଟିଲା ଆପଣ ସେ ମ୍ୟାଗିର ମସଲା ଗୁ ଦେବେ।
ହଁ।
ସୁଜି ମାଗି ଏକାଥରେ ସେ ଦିଟାଙ୍କ ପାଣି ଶୋକ୍ କରିକିରି ପୁରା ଝୁରଝୁରା ବି ହେଇଯିବେ।
ଓହୋ ହୋ ହୋ।
ଆଜ୍ଞା ତ ବାସ୍ନା କୁ ବାସ୍ନା ହେଲା ମ୍ୟାଗିର ବାସ୍ନା ସୁଜି ପେଟକୁ ଗଲା ଆଉ।
ତାମାନେ ମ୍ୟାଗି କୁ ଆପଣ ଗୁଣ୍ଡ ମ୍ୟାସ୍
ନାଇଁ ଗୁଣ୍ଡ କରେନି। ଗୁଣ୍ଡ କରେନି ସିଏ ଲମ୍ବା ଥିଲେ ହଁ ଲମ୍ବା ସୁଜି ତା ସାଙ୍ଗେରେ ମିଶିକି ଥିବ। ଆକୁ ଭଲ ଲାଗେ କି ହଁ ମାଗି ବାହାରୁଚି ସୁଜି ବି ଯାଉଚି।
ହୁଁ ଉୁଁ। ମୁଁ ପୁ ହଁ ହଁ ଆଉ ସାଣ୍ଡୁଇଚ୍ ସାଣ୍ଡୁଇଚି ଏମିତି ଘରେ ବନେଇଲେ ନିଏ।
ହଁ ସାଣ୍ଡୱିଚ ଘରେ ବନେଇଲେ ସେ ଖାଏ। ସେ ଯୋଉ ଉଁ ଯେହେତୁ ବ୍ରେଡ ଟା ସିପି ଯାଏ। ଉଁ ଟିକେ ନରମ ହେଇଯାଏ। ସେ କହିବ ନାଇଁ ନରମବାଲା ସାଣ୍ଡୁଇଚି ମୁଁ ଖାଇବିନି। ଗରେ ହେଇଥିବ ଗରମ ଗରମ ସେଇଟାକୁ ସେ ଖାଇବାକୁ ଭଲ ପାଇବ। ହଁ। ଆଉ ସବୁ ଜିନିଷ ଖାଇଲାଣି କିନ୍ତୁ ଟିକେ ମାନେ ସ୍କୁଲ କୁ ଗଲେ କଣ ତାର ଖାଇବା ଟାଇମ ଟା ହେଇଯାଉଚି। ଇଏ ସକାଳ ଛଟା ସୁଦ୍ଧା କରିକି ନେଇକି ଇ ଯିବ ମାନେ ସାଢେ ପାଞ୍ଚଟାରୁ ମୁଁ କରିଥିବି। ଉଁ ଆଉ ସେ ଛଅଟା ବେଳେ ଯିବ। ସେଟି ଖାଇଲାଳେକୁ ସାଢେ ନଅଟା। ଜିନିଷ ଟା ଟି କି ଏତେ ଟେଷ୍ଟ୍ ହୁଏନା। ଆଉ ଛୋଟ ପିଲା ଯେହେତୁ ଆଜ୍ଞା ଗୋଟେ ଟି ଏଗାରଟା ସୁଦ୍ଧା ପଳେଇ ଆସୁଥିଲା। ଆଉ ଯେବେ ଏ ଏଇ ଯୋଉ ସ୍କୁ ଏଗ୍ଜାମ ସରିଲା। ତାପରେ ତାର ହେଇଗଲା ଡେ ସ୍କୁଲ। ମାନେ ଦଶଟା ବେଳେ। ଦଶଟା ବେଳେ ତାପରେ ଇଏ ଯିବ। ଆଜ୍ଞା ଦଶଟା ବେଳେ ହେଲା ଯେ କିନ୍ତୁ ତ ଇଏ ଯିବ ଆଠଟା ଚାଳିଶ ନଅଟା ଆଠଟା ଚାଳିଶ ରେ ଯିବ।
ହୁଁ।
ତ ଆଉ ଆସିକି ପହଞ୍ଚିଲା ବେଳକୁ ତିନିଟା ଚାଳିଶ ରେ ଛୁଟି ହବ ଏଠି ଆସିକି ପହଞ୍ଚିଲା ବେଳକୁ ଚାରିଟା ସମଥିଙ୍ଗ ହେଇଥିବ ଆଉ।
ଉୁଁ ତ ଏବେ ଆପଣ ସକାଳୁ ତାକୁ ନହେଲେ ଟିକେ ଭାତ ଖୁଆଇଦେବେ।
ଆଜ୍ଞା ଏବେ ମୁଁ ସେୟା କରୁଛି ମାନେ ଯୋଉ ସ୍କୁଲ ଖୋଲିଲାନି ର ଏକ୍ସାମ୍ ପରେ କିଛିଦିନି ଆଠ ଦଶ ଦିନି ଖୋଲି ନଥିଲା କି? ତ ସେତିକି ବେଳେ ତାର ଡେଶ୍ ସେଟ୍ ହେଇଯାଇଛି ତାର ସକାଳୁ ରହୁଛି ତାର ଟିୟୁସନ। ତ ଯେମିତି ସେ ଛଅଟା ସୁଦ୍ଧା ଉଠୁଥିଲା ଛଅଟା ସୁଦ୍ଧା ଉଠିବ। ଆଜ୍ଞା, ଆଜ୍ଞା ଜଣେ ମ୍ୟାଡାମ ଆସୁଛ ଝିଅଟେ ସେ ଆସିବ ସିଏ ସାତଟା ବେଳକୁ ଆସିବେ ତ ଇଏ ଛଅଟା ବେଳେ ଉ ଉଠିକିରି ଆର ନିତ୍ୟକର୍ମ ସାରିକିରି ଗାଧୁଆ ଡ୍ରେସ ପିନ୍ଧା ସହିତ ସବୁ ସରିଯାଇଥିବ। ଟିୟୁସନ୍ ରେ ପା ଠ ପଢିବ ଟିୟୁସନ୍ ରୁ ଉଠିବ ମୁଁ ଭାତ ଡାଲି ଆଳୁ ଚକଟା ନହେଲେ ଖେଚେଡି ମିଠା ଖେଚେଡି ଟିକେ ଭଲ ପାଏ। ସେଇଟା ମିଠା ଖେଚେଡି ସହିତ ଟମାଟୋ ଚକ୍ଟା ଟମାଟୋ ପୋଡ଼ା ହେଇକିରି ଚକ୍ଟା ହେଇଥିବ। ଆଉ ନହେଲେ ଏବେ ଖରା ଦିନ ପଖାଳ ବଡିଚୁରା ଆଉ ଟମାଟୋ ଚ କ୍ଟା ଏସବୁ ବି ସେ ଭଲ ପାଏ ଟିକେନାକୁ ଖାଇବ କିନ୍ତୁ ତାକୁ ଦେଲେ ସେ ଖାଇବ। ଆଉ ଭାତ ଘିଅ ଆଳୁ ଚକ୍ଟା ଭାତ ଘିଅ ଡାଲି ଆଳୁ ଚକ୍ଟା ବଡି ଟିକେ ସାଇଡ ରେ ଦେଇଦେଇଥିବ ତାକୁ ବି ସେ ଖାଇଦବ, ଖାଇଦେଲା ପରଟା କି ଉପମା କି ଯଦି ରୁ ପୁରୀ ଭଜା ପରଟା ଭଜା ଏମିତି ଯାହା ଦେଲେ ତ ନେଇକି ଯିବ।
ଓହୋ ତାର କମ୍ବିନେସନ୍ ଟିକେ ଅଲଗା ପୁରୀ ଭଜା ସେ ଖାଏ?
ହଁ ପୁରୀ ସାଙ୍ଗେରେ ଆଳୁ ଭଜା ହେଇ ଥିବ ସରୁ-ସରୁ ଆଳୁ ଭଜା ହେଇଥିବ ଆଉ ଆଳୁ ଗ୍ରେ ଆଳୁ ଟାକୁ ଯଉ ଆମେ କଦୁ ସେଥିରେ ଘସୁନେ କି ଘଷିକି ଯୋଉ ତାର ଆସୁଚି ସେଥିରେ ଭାଜିକି ସେ ଭଜା ଟା ବନେଇଲେ ବି ତାକୁ ସେଇଟା ପସନ୍ଦ।
ହଁ ପୁଅ ମୋର ମ୍ୟାଡମ୍ ଓହୋ
କାଇଁକି କଇଲ ତରକାରୀ ଟା ତାର ଟିଫିିନ୍ ଅସନା ହେଇଯିବ। ହାତ ଅସନା ହେଇଯିବ ଟି ଫିନ୍ ଅସନା ହେଇଯିବ ବେଗେ ପତ୍ର ଅସନା ହେଇଯିବ
ହୁଁ-ହୁଁ ନାଇଁ କିନ୍ତୁ ମୋ ପୁଅର ମ୍ୟାଡମ୍ ତାକୁ ତରକାରୀ ଦରକାର୍, ସେ ଶୁଖିଲା ଜିନିଷ କିଛି ଖାଇପାରେନି ବୁଝିପାରିଲ ନା ତ ଯେମ୍ତି କି ଯେ ବା ସେ ଆମେ ବି ତାଙ୍କୁ ମାନେ ତାଙ୍କର ତ ମେନୁ ଅଛି କୋଉ ଦିନ କଣ
ହଁ-ହଁ-ହଁ।
ସେଇ ହିସାବରେ ତମେ ଦବ ହେଲା ଆଉ ତ ତାକୁ ଯେମ୍ତି ପରଟା ଭଜା ଯୋଉଦିନ ଅଛି ପରଟା ଭଜା ଦେଲେ ସେ ଖାଇ ପାରିବନି, ସେ ଜାଗାରେ ପ ଟ ପରଟା ଆଳୁ ତରକାରୀ ଦଉଚ କି ବୁଟ ତରକାରୀ ଦଉଚ ସେ ପୁରା ଖୁସି। ଟିଫିନରେ କିଛି ବି ଗୋଟେ ବୁନ୍ଦା ବି ଆପଣ ପାଇବେନି। ହେଲା ଉପମା ତାର ବହୁତ୍ ଖୁସି ଉପମା ଖାଇବା ପାଇଁ। ଉପମା ସହିତ ସେ କହିବ କି ତାକୁ କିଛି ଆଉ ସେ କୌଣସି ଜିନିଷରେ ରାଗ ଖାଇପାରିବ ନାହିଁ, ତାର ରା ରାଗ ପଡ଼େ ରାଗ ଯଦି କୋଉ ଜିନିଷ ହେଇଯାଇଥିବ, ସେ ସାଙ୍ଗେ-ସାଙ୍ଗେ କହିବ ଚିନି ପକାଅ।
ଆଜ୍ଞା।
ନାଇଁ ଇଏ ଛୁଆ ବେଳେ ରାଗ ଖାଉନଥିଲା କିନ୍ତୁ ଏବେ କହିଲାଣି ହଁ ମତେ ସବୁ ଜିନିଷ ରାଗ ଟା ଜାଣିଲା ରାଗ ହେଲାଠୁ ଟେଷ୍ଟି ଲାଗୁଚି। ତ ଏବେ ସବୁ ଜିନିଷ କହିଲାଣି ହଁ ରାଗ ଦରକାର୍। ଆଉ-ଆଉ ସେ ଘରେ ସବୁ କଥାରେ ତରକାରୀ ଖୋଜିବ, ଯଦି ଆମେ ବାହାରୁ ଖାଲି ଟିକେ ଜଳିଖିଆ ଆସିଥିବ ତା ସାଙ୍ଗେରେ ତରକାରୀ ଆସିନଥିବ ଖୋଜିବ, ନାଇଁ ମୋର ତରକାରୀ ଦରକାର ମୁଁ ବୁଡେଇକି ଖାଇବି କିନ୍ତୁ ଯେହେତୁ ସ୍କୁଲକୁୁ ତାର ଗୋଟେ ମେଣ୍ଟାଲ୍ ସେଟ୍ ହେଇଯାଇଚି କି ଟିଫିନ୍ ଟା ନେଲେ ଅସନା ହେଇଯାଉଚି, ହଁ କୋଉଠି ଢାଳି ହେଇଯିବ କୋଉଠି ଲାଗିଯିବ ମୁଁ ତ ତରକାରୀ ଜିନିଷ କିଛି ନେବିନି।
ନେବିନି ହଁ।
ଆଉ ମୁଁ ବେଳେ-ବେଳେ ବାଧ୍ୟ କରିକି ରାତିରେ ଯଦି ବରା ଫରା କିଛି ଘରେ ହେଇଥାଏ କିଛି ସ୍ପେଶାଲ୍ ଅକେଜନ୍ ରେ ମୁଁ ସେ ବରା ଟିକେ ରଖିଦେଇ ଥାଏ ସେ ତରକାରୀ ଟିକକ ମୁଁ କହେ ନାଇଁ ରଖିଦେବି ଆକୁ ଗରମ କରି ତେତେ କାଲି ସକାଳେ ଦେବି।
ହଁ ମ୍ୟାଡମ୍ ଶୀତ ଦିନରେ ଆମେ ବି ସେମିତି କରୁ, କାଇଁ କହିଲେ ଶୀତ ଦିନରେ ଯୋଉ ଶୀତ କୁହୁଡି କୁ ମାନେ ବହୁତ୍ କଷ୍ଟ ହୁଏ, ଏମାନେ ବି ସେମ୍ତି ଏମାନେ ଆଁ ସାତଟା କୋଡିଏ ପଚିଶ ବେଳକୁ ଯାଆନ୍ତି ହେଲା। ଉଁ ଅବଶ୍ୟ ତାଙ୍କ ସ୍କୁଲ୍ ଘରଠାରୁ ଦୁଇ କିଲୋମିଟର୍। ବେଶୀ ବାଟ ନୁହଁ କିନ୍ତୁ ଭ୍ୟାନ୍ ରେ ଯେହେତୁ ଯାଉଚନ୍ତି ସେ ନେଇ ନେଇକିନା ବୁଲିକିନା ଯିବ, ସେମିତି ଦେଖି ଦେଖିବାକୁ ଗଲେ ଘରୁ ଆଠଟାରେ ବାହାରିଲେ ତାଙ୍କର ଆଠଟା ପନ୍ଦରରେ ପ୍ରେୟାର୍।
ଆଜ୍ଞା।
ସେମାନେ ଆରାମ ସେ ପହଞ୍ଚି ପାରିବେ କିଛି ଅସୁବିଧା ନାହିଁ। ହୁଁ ଯଦି କିଏ ନେନା ଛାଡିଦେଲା ଆଉ ପୁଅ ମୋର ଯେତେବେଳେ ଛୋଟ ମାନେ ଛୋଟ କ୍ଲାସ ରେ ଥିଲା ସେତେବେଳେ ତାର ମାନେ ଅଧା ଦିନ୍ ସେ ଭ୍ୟାନ ପଳେଇଥିବ।
ହୁଁ।
ସେ ଆସିଲା ବେଳେ ଭ୍ୟାନ୍ ରେ ଆସିବ ସକାଳୁ ଓଳି ମାନେ ଛାଡିକିନା ଆସିବେ ହଁ ଏମତି।
ଆଜ୍ଞା ନାଇଁ ମୋ ପୁଅର ସବୁବେଳେ ପନିର୍ ତା ଟିଫିିନ ନବା ପାଇଁ ତାର ପନିର୍ ଟା ବେଷ୍ଟ, ପନିର କି ଯଦି ଚିଲି କରିକି ଦେଇଦେଲ ଚିଲି ରେ କିଛି ପଡିବନି, କେବଳ ସସ୍ ରେ ଗୋଳା ହବ ପନିର ଭଜା ବି ହଉ ନ ହଉ। ମସଲା ଗୁଣ୍ଡ ଟିକେ ମୁଁ ରଖିଥାଏ ମ୍ୟାଗି ମସଲା ହେଲା, ପ୍ୟାକେଟ୍ ଯୋଉ ଆସୁଛି ମ୍ୟାଗି ମସ ଲା ସେଇଟା ଟିକେ ପକେଇକି ହଁ ଘରେ ମୋର ସବୁବେଳ ପାଇଁ ଫ୍ରିଜରେ ପନିର୍। ସେଇ ପନିର ଟାକୁ ଯଦି ମୁଁ ବ୍ରେଡ ରେ ଦେଇଦେଲି ସାଣ୍ଡୱେଜ୍ କରି ଚାରିଟା ବେଳେ ସେ ଖାଇଦେଲା, ସେଇଆକୁ ଯଦି ମୁଁ ଆଳୁ ପରଟା ଧୀଏରେ ପୁରେଇ ଦେଲି ତାକୁ ସେ ରାତିରେ ଯଦି ଆମ ପାଇଁ ଅଲଗା କିଛି ଜିନିଷ ହେଇଛି ସେ ଖାଇଲାନି ଗୋଟେ
ଆଉ ଗୋଟେ ଜିନିଷ ଆପଣ ତା ଖାଇବାରେ ମ୍ୟାଡ଼ାମ୍ ଆଡ଼ କରିପାରିବେ ସେଇଟା ହେଲା, ଓଟସ୍ ଆଉ ମାଣ୍ଡିଆ।
ହଁ ସେଇ ଦିଟା ସେ ଖାଇନି ସେ ଦିଇଟା ମୁଁ ତାକୁ ଛତୁଆରେ ଦେଇଦଉଛି।
ଆପଣ ଉମ ଓଟସ ର ସ୍ମୁଦି, କେବେ ବନେଇ
ଆଜ୍ଞା ନାଇଁ।
ବନେଇ ନାହାନ୍ତି।
ନାଁ ନାଁ ମୁଁ ଓଟସ ର କେବଳ ସେ ଯୋଉ କ୍ଷୀର ଦେଇକି।
ହୁଁ।
ସେଇଟାକୁ କରିକି ଆମେ ଖାଇଦଉ ଆଉ ନହେଲେ ସାଧାରେ ମାନେ ତାକୁ ଟିକେ ଭାଜିକି ହଁ ତାକୁ ଟିକେ ଓଟସ୍ କୁ ଟିକେ ତେଲ ପକେଇକି ଘିଅ ଟିକେ ପକେଇ ଭାଜିକିରି ତା ଦେହରେ କ୍ଷୀର, ଚିନି ଦେଇକି ଖାଇ ଆଉ ମୋ ଶାଶୁ ଚିନି ଖାଆନ୍ତିନି ତାଙ୍କୁ ସୁଗାର ଫ୍ରି ପକେଇକି ଦେଇ
ହଁ କେମିତି କ କରିବେ ଦେଖନ୍ତୁ ଓଷା ବାର ଦିନ। ହେଲା ଓଷା ବାର ଦିନ ଯୋଉ ଦିନ ଉମ ଆପଣ ମାନେ ଏଇ ଟାଇପ୍ ର ଖାଦ୍ୟ ଖାଇ ପାରିବେ ସେଦିନ କଥା କହୁଛି କଣ କରିବେ ଓଟସ୍ ନେବେ ହେଲା। ପାଣି ଯେତିକି କ୍ଷୀର ଯେତିକି ନେବେ ପାଣି ସେତ ତିକି ବୁଝିପାରିଲେ ନା, ଜାରରେ ପକେଇଦେବେ ରାତିରୁ କଣ କରିଥିବେ ଉଁ ତାକୁ କଣ କୁହନ୍ତୁ ତ ଖଜୁର। ଖଜୁରକୁ ହଁ ଖଜୁରକୁ ପାଣି ରେ ଭେଦେଇ ଦେଇଥିବେ। ହେଲା, ପାଣିରେ ଭେଦେଇଥିବେ ଯଦି ଘରେ ଆଲମଣ୍ଡ ଅଛି। ଚାରିଟା ଆଲମଣ୍ଡ ତାଠାରୁ ବେଶୀ ନାହିଁ ମ୍ୟାଡ଼ାମ। ଚାରିଟା ଆଲମଣ୍ଡ ତାକୁ ଭେଜି ଦେବେ ହେଲା ରାତିରୁ ଭେଜି ଦେଇଥିବେ। ସେଗୁଡାକ ପକେଇ ଦେବେ ଯଦି ଘରେ ଆପଲ ଆଲ ଆ ଯ ବାନାନା ଅଛି ବାନାନା ତ ଯଦି ଯାହାର ୱେଟ ଗେନ୍ କରିବାର ଅଛି ତା ପାଇଁ ଗୋଟେ ବାନାନା ପ କଲେ ଠିକ ଯଦି ୱେଟ ଗେନ୍ କରିବାର ନାହିଁ ସ୍ମେଲ ପାଇଁ ତାହେଲେ ଫଳିଏ ହେଲା। ଆପୁଲ ଯଦି ଚାହିଁବେ ପୁରା ଫୁଲ ଦେଇପାରିବେ।
ଆଜ୍ଞା।
ସେଇଟାର ଗୋଟେ ପେଷ୍ଟ ବନେଇଦବେ ମ୍ୟାଡ଼ାମ ପିଇବେ ମୁଁ ଆପଣଙ୍କୁ ପୁରା ସିଓର କରିନା କହୁଛି ଆପଣ ଯଦି ସାଢେ ଆଠଟା, ନଅଟା ବେଳେ ପିଇବେ ନା ଦିନ ଗୋଟେ ଗୋଟେ ସାଢେ ଗୋଟେ ଯାଏ ଆପଣଙ୍କୁ ବିଲକୁଲ ଭୋକ ଲାଗିବନି।
ଆଜ୍ଞା, ଆଜ୍ଞା ନଁ ଏବେ ରିସେଣ୍ଟଲି ସାବିତ୍ରୀ ଓଷାରେ ମୁଁ ସେଟା ଶାବୁରେ ପିଇଥିଲି। ତ ଏବେ ଓଟସ୍ ରେ ଟ୍ରାଏ କରିବି ଆଉ।
ଓଟସ୍ ରେ ପିଅନ୍ତୁ ଶାଗୁଠାରୁ ଶହେ ଗୁଣ ଓଟସ୍ ରେ ଆପଣଙ୍କୁ ଭଲ ଲାଗେ।
ନା ଏମତି ତ କ୍ଷୀର ଭଳିଆ କ୍ଷୀରି ଦେଇକି କ୍ଷୀରି ଭଳିଆ କରିିକି ଖାଉଚୁ ତ ଏଟାକୁ ବି କରିକି ପିଇଦେଲେ ବି ଭଲ ଲାଗିବ ଓଷା ବାରରେ।
ଆଜ୍ଞା ଆଜ୍ଞା। ରଖୁଚି ମ୍ୟାଡ଼ାମ। ଥ୍ୟାଙ୍କୟୁ ଥ୍ୟାଙ୍କୟୁ।